ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ ହଁ ମ୍ୟାଡ଼ାମ୍ ନମସ୍କାର। ହ୍ୟାଲୋ,
କୁ
ହଁ ମ୍ୟାଡ଼ାମ୍ କଣ କରୁଛନ୍ତି? ହ୍ୟାଲୋ ହଁ ମ୍ୟାଡାମ୍ ଶୁଭା ଯାଉଛି ନା?
ହଁ ମାତ୍ର ଶୁଭା କଣ କରୁଛନ୍ତି ମୁଁ ବସ୍ ସିଥିଲି ଆପଣ କଣ କରୁଛନ୍ତି?
ହଁ ମୁଁ ବି ବା ବସିଛି। ଆଉ କେମିତି ପାଗ କେମିତି ରଖିଛି?
କଣ କହିଲେ?
ପାଗ ସେଠି କେମିତି କରିଛି
ଏଇଠି ତ ବର୍ଷା ହେଇଛି ଏବେ
ବର୍ଷା ହେଇଛି।
ହଁ ସେପଟେ ପାଗ କଣ?
ସେ ଏପଟେ ଏମତି ଅଛି ମାନେ ବେଶୀ ବର୍ଷା ନାହିଁ କି ବେଶୀ ବେସି ଗରମ ହଉନି ଟିକେ ହାଲ୍କା ହାଲ୍କା ଥଣ୍ଡା ପବନ ଦଉଛି ତ ଆମେ ସମସ୍ତେ ଏଠି ବାହାରେ ବସିଛୁ ଆଉ। ଆଉ ମ୍ୟାଡାମ୍ ଖାଇସାରିଲେଣିି?
ହଁ ଖାଇସାରିଲେଣି ଆପଣ ଖାଇସାରିଲେଣି?
ନା ଆମେ ଖାଇବୁ ଏବେ ଖାଇବା ବନେଇ ଦେଇଚୁ। ଆଉ ଘରେ ଟିକେ ଗରମ ଆଜି ଆମେ ବନେଇଛୁ ବାଇଗଣ ଆଳୁ ତରକାରୀ କୁ ରୁଟି।
ହଁ ହଁ।
ଆଉ ଆପଣଙ୍କର କଣ ରୋଷେଇ ହେଇଛି?
ଏବେ ତ ରୋଷେଇ କରିନି ସକାଳ ର ହିଁ ଥିଲା ଡାଲମା ଭଜା ଥିଲା। ମୁଁ ଖାଇଦେଲି ଆଉ ହଁ। ଆପଣ କିଏ କିଏ ରୁହନ୍ତି ଘରେ?
ରାତିରେ ଡାଲମା ସରି ଡାନମା କହୁଛି ରାତିରେ ରୁଟି ଖାଆନ୍ତି ନା ଭାତ ଖାଆନ୍ତି?
ନାଇଁ ଭାତ ହି ଖ ଖା ଆପଣ ରୁଟି ଖାଆନ୍ତି?
ହଁ ଆମର ସବୁବେଳେ ରୁଟି ଖାଆନ୍ତି। ଆମର ଖରା ବର୍ଷା ଶୀତ ସବୁବେଳେ ସେଇ ରୁଟି ହିଁ ଖାଆନ୍ତି। ନ୍ତି। ଆଉ କୁଆଡେ ବୁଲିବାକୁ ଯାଇଥିଲେ ମ୍ୟାଡାମ?
ତାକୁ ତ ଯାଇନି ଏବେ କୁଆଡେ। କାଲି ବଜାରକୁ ଯାଇଥିଲୁ ଏଠି। ହୁଁ ହଁ ପାଖ ବ ଏଇ ପନିପରିବା ଆଣିବା ପାଇଁ।
ହଁ ଆଉ କଣ କଣ ପନିପରିବା ଶସ୍ତା ଅଛି ସେଇଠି?
ଏଇଠି ତ କିଛି ବି ଶସ୍ତା ନାହିଁ ସବୁ ମହଙ୍ଗା। ଏଇଠି ମାନେ ସବୁ ଶହେ ଟଙ୍କା ଉପରେ କିଲୋ।
କେଜି ଶହେ ଟଙ୍କା ସବୁ ଜିନିଷ ବାଇଗଣ ହଉ କି ସେଇ କୋବି, ଫୁଲ କୋବି ତା, ଶହେ ପଚାଶ କିଲୋ।
ହଁ।
ବାଇଗଣ ଶହେ। ଆଉ କଖାରୁ
କଣ ଖାଇବାକୁ ଭଲ ଲାଗେ ଆପଣଙ୍କୁ?
ମତେ ଏମିତି ଆମିଷରେ ତ ମାଛ ଭଲ ଲାଗେ। ଆଉ ନିରାମିଷରେ ଛତୁ ଭଲ ଲାଗେ। ଆଉ ଗୁପଚୁପ ଆଇସ୍କ୍ରିମ ଏଗୁଡା ଭଲ ଲାଗେ। ଆପଣଙ୍କୁ କଣ କଣ ଭଲ ଲାଗେ?
ମତେ ଭଲ ଲାଗେ ଏଇ ମାଛ ଛୋଟ ମାଛ ଟିକେ ଭଲ ଭଲ ଲାଗେ ଆଉ ଅଣ୍ଡା ଭଲ ଲାଗେ। ଅଣ୍ଡା ତରକାରୀ ତ ଭଲ ଲାଗେ। ଆଉ ନିରାମିଷ ରେ ଭଲ ଲାଗେ ଉଁ ସନ୍ତୁଳା ଗୋଟେ ଭଲ ଲାଗେ। ଆଉ ଗୋଟେ ବାଇଗଣ ତରକାରୀ ଭଲ ଲାଗେ। ଆଉ ମୋର ଭାତଠୁ ରୁଟି ଟା ବହୁତ ପ୍ରିୟ ଥାଏ। ହାଲୋ ହାଲୋ। ହାଲୋ। ହାଲୋ। ହାଲୋ।
ହଁ ହାଲୋ।
ହଁ ମ୍ୟାଡାମ ଶୁଭା ଯାଉଛେ ନା?
ଆପଣ ଙ୍କ କଥା ଶୁଭା ଯାଉନି।
ଏବେ ଶୁଭିଲା।
ହଁ ହ ଶୁଭିଲା। ଆପଣଁ କହୁଥିଲ କି ଆପଣ ବାହାଘରକାର । କେନାହାନ୍ତି
ମୁଁ ବାଇଗଣ ତରକାରୀ, ଏଇ ଗୋଟା ବାଇଗଣକୁ ଭଲ ଭାବରେ ଧୋଇଦିଏ। ହାଲୋ। ଶୁଭା ଯାଉଛି ନା ମ୍ୟାଡାମ? ହାଲୋ। ମ୍ୟାଡାମ ଶୁଭା ଯାଉଚି?
ହ୍ୟାଲୋ।